ହ୍ୟାଲୋ।
ହ୍ୟାଲୋ ହ୍ୟାଲୋ। କଣ କରୁଚ।
ଏଠି ବସିଛି ଆଉ ତମେ।
ମୁଁ ବି ଆସିଚି ଖାଇଥିଲ କଣ।
ମୁଁ ଏଇ ପାସ୍ତା ଖାଇଥିଲି ତମେ।
ମୁଁ ରୁଟି ଆଉ ତରକାରୀ ଖାଇଥିଲି ଆଉ।
ତାର ରାତି ଖାଇବା ଶେଷ।
କଣ କଇଲ।
ମୁଁ କହିଲି ରାତି ଖାଇବା ତାହେଲେ ଶେଷ।
ହଁ ମୁଁ ଖାଇକି ଏନା ଛାତ ଉପରକୁ ଆସିଲି।
ଓହୋ। ଏବେ ତା ଲେ କଣ ପଢାପଢି କଣ ଚାଲିଚି।
ହଁ ହଁ ପ୍ଲସ୍ ଥ୍ରୀ ପଢୁଛି ସେକେଣ୍ଡ୍ ଡିୟର୍।
ପ୍ଲସ୍ ଥ୍ରୀ ସେକଣ୍ଡ ଡିଇୟ ଘର କୋଉଟି।
ଯାଜପୁର୍।
ଯାଜପୁର ଏଟା କଣ୍।
ତମେ କଣ କରୁଚ।
ମୋର ପ୍ଲସ୍ ଥ୍ରୀ ଚାଲିଚି ମୋର ସାରିବା ର ଥାଏ ବର୍ଷେ ଯେ ମୁଁ ଡ୍ରପ୍ କରିଦିଏ। ଏ ବର୍ଷ ପୁଣି ଲେଖିବି ନା।
ହ ହ। ହଁ ଖାଇବା କୁ କଣ ହେଇଚି ଘରେ।
ଭୁବନେଶ୍ବର ରେ ଅଛି ତ। ବାହାରେ ବଇଚି ଆଉ ମୁଭି ଦେଖୁଥିଲି ଆସିକି ଆଉ।
କୋଉ ମୁଭି।
ଏଇ ଆଇଚି ଗୋଟେ ନୂଆ ଭୂତ୍ ବଙ୍ଗଲା। ଆକ୍ଷାୟ କୁମାର ହୁଁ।
ଅକ୍ଷୟ କୁମାର ଆଇଚି ଏବେ ରିଲିଜ୍ ହେଇଚି।
ଓହୋ ତମ ଘର କୋଉଠି ନୟାଗଡ଼।
କଟକ।
କଟକ।
ହୁଁ।
କଟକର କୋଉଠି।
ବଡ଼ମ୍ବା ଜାଣିଚ।
ନା।
ଆଠଗଡ଼।
ଶୁଣିଚି ଜାଣିନି ବାଦାମ୍ବ ବାଡି ଠାରୁ କେତେ ବାଟ।
ଅସି।
ଆଁ।
ଅସି ଅସି।
ଅଶୀ କିଲୋମିଟର।
ହୁଁ।
ହଁ।
ଏ କୋଉ ପାରେଜ ରେ ପଡୁଛ ଯାଜପୁରୁୁ।
ଛତିଆ।
ଛାତିଆରେ। ଯାଜପୁର ରେ ଗୋଟେ ଝିଅ ଟେ ଚିହ୍ନା ଥିଲା ମୋର।
କୋଉ ଗାଁର?
କୋଉ ଗାଁ ଏ ମିତି ଆଉ ମୋର ମନେ ନାହିଁ, ଏବେ କେମିତି ଏମ କଥା ଆଗରୁ କଥା ହଉ ଏମିତି। ଆବେ ଆଉ ନମ୍ବର ବି ଅଛି ତାର।
ଇସଷ୍ଟାରେ।
ନେହାରା ଗଦାନା ସ୍ନେହ୍ନା ନା ନାଇଁ ନମ୍ବର ବି ଅଛି ତାର। କଣ କହିଲ ଯାଜପୁରୁ ର ଛତିଆରନୁହୁଁ।
ହଁ ହଁ।
ଯାଜପୁର ଟା ଯାଉଛି ଛତିଆରେ ନା ଆଉ, ଏ ସରି ଛତିଆ ଟା ଯାଜପୁରରେ ଯାଉଛି ନା ଆଉ।
ହଁ।
ଓହୋ ସାଙ୍ଗ ଗୁରା ଏବେ ଯାଇଥିଲେ ଛତିଆ, ଗାଡି ଶିଖିବା ପାଇଁ। ଏଠି ଗୋଟେ ଆସିଛି ନା ନମର। ଗାଡି ଶିଖିବି ଯୋଉ ଲାଇସେନ୍ସ ଦେଇଥିଲି।
ହଁ ଅଛି।
ସେଇ
ହଁ ଆଉ ଘରେ କିଏ କିଏ ଅଛନ୍ତି?
ଘରେ ବୋଉ, ଜିତୁ, ମୁଁ ଆଉ ବାପାଙ୍କରେ ଅଛି।
ହୁଁ
ତାଙ୍କର ଏଇଟା ଆଉ ତମର?
ମୋ ବାପା ବୋଉ ଭାଇ ମୁଁ।
ହୁଁ ଭାଇ କଣ କରୁଛନ୍ତି?
ଯପ୍
କୋଉଠି?
ଛତିଆରେ।
ହୁଁ ସେଇଠି ଏକା ସବୁ ସେଟାଲ।
ହଁ। ଆଉ କଁ ରୋଷେ ହଯୋଉ କୁଓଁର ପ୍ର ସ୍୍ରୀ
ଆଉ ମେଲା।
ପ୍ରସ୍ତୁରି ତମର?
ମୋର ହଁ।
କଉଅନାର।
ମୋର ପଲଟିକାଲ।
ସେ ମିଶ୍ଚର ତ ପୁରା ଗଲାଣି।
ଗୋଟେ ଏବେ ଆସିଛି କାଲି। ହଁ ମୋର ବା ପ୍ଲସ ଥ୍ରୀ ହେଇଯାଇଥାନ୍ତା, ମୋର କମ୍ପ୍ଲିଟ ହେବା କଥା। ମୁଁ ଜବ୍ କରିଲି ତ ଦି ବର୍ଷ ଗ୍ୟାପ। ଆରେ ଇଛା ହେଲାନି ମୋର ଆଉ ପ୍ଲସ୍ ଥ୍ରୀ କରିବାକୁ। ପୁଣି ଏବେ ମୋ ନାନୀ ଲେକ୍ଚର ଅଛି ତ ପ୍ଲସ୍ ଥ୍ରୀରେ ନୂଆାଁଗାଁରେ ନୟାଗଡ। ସେଏ କହିଲା କରିଦେ ଥାଉ ଆସିବୁ ଖାଲି ଏକ୍ଜାମ ଦବୁ ଆଉ, ମୁଁ କହିଲି ହଉ ତୁ କରିଦେ ପମ୍। ଏ କରିଦେଇଛି ଖାଲି ଏଜାମ ଦବାକୁ ଯାଉଛି। ନା ସାର୍ଟିଫିକେଟ ଟା ପାଉନି କଣ କରିବି ଆଉ।
ଉ ମାନେ ଜବ କଣ୍ଟିନ୍ୟୁ କରୁଛ?
ହୁଁ ମୋର ଜବ୍ ଚାଲିଥିଲା ଯେ ମୋର ଦେହ ଖରାପ ତ ମାସେ ହେଲା ମୁଁ ଆଉ କିଛି କରୁନି।
ମୋର କିଡନୀରେ କଣ ଗୋଟାଏ ପେଟ କାମୁଡିଛି ତ।
ସେ ଯାଇଥିଲେ କିମ୍ସି।
ହ୍ଯାଲୋ
ଆଉ ତମର ସବୁ ଭଲ?
ହଁ
ଦେହପା ଭଲ?
ହଁ ସେମିତି ଠିକ ଠାକ୍ ଅଛି ଆଉ। ହଁ ହଁ ଆଉ ରଜରେ କୁଆଡେ ତମେ ଯାଇଥିଲ?
ରଜରେ କିମ୍ସି ରେ ଆଡମିଟ ହେଇକି ଥିଲି।
ହୁଁ
ଏଇ ଏ ଜୀବନ ଏ ବର୍ଷ ରଜ ପୁରା ବେକାର।
ଅ ହଁ
ଆଉ ଘରେ ସବୁ ଦେହପା ଭଲ?
ହଁ ହଁ ମୋର ଏକନମ୍ବର ଜନ୍ମ।
ଚୀର୍ତ୍ତନ ହେଇଛି। ଇଛା
କଲେଜ କେବେ ଯାଇଛ ନା ଯାଇ ନ?
ମୁଁ ଯାଏ ମାଉସୀ ଘଟିକି ଗଲେ ସେଇଠୁ ପାଖରେ ତ। ପାଠ ପଢିବାକୁ ଯାଏନି ଆଉ। ସ
ଆଉ କଣ ପାଇଁ ଯାଇଛ?
ଖାଲି ଏକ୍ଜାମ ଦବାକୁ ଯାଇଥିଲି କଲେଜ ଭିତରକୁ ଯାଇଛି ବସିବି। ଆ ଏମିତି ଖାଲି ଯାଏ ଆଉ କାନ ଛାଡିବାକୁ ଯାଏ। ଏମିତି ବୁଲା ବୁଲି କରିକି ଆସେ ହେରି ପାଟ
କଲେଜଟା କଣ ପାର୍କ? କଲେଜଟା କଣ ପାର୍କ ବୁଲିବାକୁ ଯାଇଥିଲ।
ପଢ଼ିକିରେ ବୁଲୁଥିଲେ ତ
ସାଙ୍ଗ ସାଥି କିଏ ଅଛନ୍ତି ସେଠି।
ଏ ଦୁନିଆ ଆମ ଗାଁରେ ଯେତିକି ନ ଥିବେ ନୂଆ ଗାଁରେ ମୋର ଦୁର୍ଗା ପାଓାର ଯୁଆଡେ ଯାଏ ମୋର ହାଡେ ସାଙ୍ଗସାଥି ହେଇ ଯାଆନ୍ତି।
ସାରମାନେ ଚିହ୍ନିଛନ୍ତି ନା ଚିହ୍ନିନାହାନ୍ତି?
ହୁଁ ଚହ୍ନିଛନ୍ତି ବା। ଯାହା ଟିକେ ହେଲେ ନାନି କି କହିଦେଉଛନ୍ତି।
ହଁ ଦିଦ ତମ ଦିଦି ତମଠାରୁ କେତେ ବଡ?
ମୋ ଦିଦି ସେ ଦଶ ବର୍ଷ ଭଳିଆ।
ହୁଁ ମ୍ୟାରେଜ କରିସାରିଲାଣି।
ହଁ ସେ ମ୍ୟାରେଜ କରିସାରିଲାଣି ତାର ଗୋଟେ ଝିଅ ଅଛି।
ଓହୋ
ଆଉ ଭୁବନେଶ୍ଵର କେବେ ଆସଚ?
କଣ?
ହେଲେ ଭୁବନେଶ୍ୱର ଆଡ଼େ କେବେ ଆସିଚ କି ନାଇଁ?
ମୁଁ କଟକ ଯାଇଚି ଆଉ ଭୁବନେଶ୍ବର ଯାଇନି।
ହୁଁ ହୁଁ
ସେ ଯୋଉ କଟକ ଲାଷ୍ଟ ଆଡକୁ କଣ?
କଟକ ଲାଷ୍ଟ ଆଡ଼ୁକୁ ମାନେ ଜଗତପୁରୁ?
ନା ନା।
ଆଉ
କଟକ ଲାଷ୍ଟ ଭୁବନେଶ୍ୱର ଫାଷ୍ଟ। ତେଲେଙ୍ଗା ପିଠ ସେଇଁ।
ଓହୋ।
ସେ ଜାଣିଚ?
ହୁଁ। ସିଆଡ଼େ ମୁଁ ଯାଇନି।
ସେଇ ସେଇଠି। ସେଇ ଯାଏଁ ଯାଇଚି। ସେଇ ଯାଏଁ ତା ଆଗକୁ ଟିକେ ଯାଇଚି ଯୋଉ କି ହସ୍ପିଟାଲ ସେଠି ଗୋଟେ ଅଛି। ସମ୍ ହାସ୍ପିଟାଲ ସମ୍ ଟୁଟା ସେଇଠିକି ଯାଇଚି।
ହଁ ଏବେ ନୂଆ ହେଇଚି ସେ ସମ୍ ଟା ସେଇଟା ତ ନଖରା।
ହଁ ନଖରା ନଖରା ହଁ ହଁ ଠିକ୍ ଠିକ୍ ଠିକ୍ କହିଲ ନଖରା।
ହୁଁ ଭୁବନେଶ୍ୱରରେ କୋଉଦି କଣ ସବୁ ଆମକୁ ଜଣା।
ଆଁ?
ଭୁବନେଶ୍ବରରେ କୋଉଠି କଣ ଅଛି ସବୁ ଆମକୁ ଜଣା।
ତମ ଘର କଣ ଭୁବନେଶ୍ୱର?
ନାଇଁ। ଆମର ବା କଟକ ବଡମ୍ବା କହିଲି ରହି ରହିକା
ଆଁ କହିଲ
ବୁଲି ବୁଲିକା ହଲିିଆ ହେଇଗଲୁଣି ନା?
ଓହୋ ଭଲ ସବୁ ଜାଣିବା ବି ଦରକାର।
ହୁଁ। ନହନେ ଚଳି ହବ କି କେତବଳେ କୋଉଠି କଣ ଅସୁବିଧା ଯାହା ପଡ଼ିବ ଆ ଇଆଡ଼େ ଜାଣିନଥିବୁ ଖାଲି ବାଉଳି ହଉଥୁବୁ ବେଡ଼ା ଭଳିଆ।
ଖାଲି କଟକ ଭୁବନେଶ୍ୱର ଜାଣିଚ ଆଉ କୁଆଡ଼େ ଜାଣିନ?
ଆଉ କୁଆଡ଼େ କଥା କହୁନ? କୋଉ ଲୋକେସନ ଆମର ମେନ ହଉଚି କଣ ଭୁବନେଶ୍ୱର ଟା। ଯେତେବେଳେ ଯାହା ଅସୁବିଧା ହେଲା ଭୁବନେଶ୍ୱରରେ ଆମର ସବୁ କିଛି ଅଛି ଆଉ କୁଆଡ଼େ ଯିବା ଦରକାର ପଡୁନି। ସେଥିପାଇଁ ଭୁବନେଶ୍ୱର ଟା ହଉଚି ଇମ୍ପୋଟାଣ୍ଟ।
ମିନିକେତନ ଥାଇଚ?
ନାଁ ଯାଇନି।
ହେ ଭଗବାନ। ଛତିଆ ବଟ୍
କୋଉଟା ନା ସେପର୍ ଲାଇନ୍ ଯାଇନି।
ହ ଖାଲି ଓପର ଲାଇନ୍ ଯାଇଚ ତଳ ଯାଇନରେ ଆସିନ।
ନାଇଁ। ସେଇ ମିନି କେଦାରନାଥ ଟା ତ ଦେଖା ହଉନି ଯିବୁ ଯିବୁ ବୋଲି ଯାଇନୁ।
ଓହୋ। ଆଉ କୋଠି ଯାଇଛି।
ପୁରୀ।
ପୁରୀ।
ହଁ ସେଟାକୁ ଛାଡି ହବ।
ହୁଁ।
ପୁରୀ ଜଗନ୍ନାଥଙ୍କୁ ଦର୍ଶନ। କିନ୍ତୁ ସିବିଚିରେ ଗାଧୁଆ କମ୍ପଲସରି।
ଘଟଗାଁ ତାରିଣି ଯାଇଛ।
ହଁ ଯାଇଥିଲୁ ଗୋଟିପାଳ।
ହଁ। ଆଉ ଯୋଉ କଣ ତା ଯୋଉ ପୋଲ ଟା ହଲେ।
ଚାଲଦେଖେ।
ହଉ, ହଉ।
ମୋଡ଼ କରୁଛି।